ଆଜ୍ଞା ନମସ୍କାର ଶୁଭ ସକାଳ।
ହଁ ଆଜ୍ଞା ନମସ୍କାର୍ ଆପଣକୁ ବି ଶୁଭ ସକାଳ।
ଆଜ୍ଞା ଭଲ ଅଛନ୍ତି।
ହଁ ଆଜ୍ଞା ମୁଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି।
ଆଜ୍ଞା ଆଜ୍ଞା ବହୁତ ଭଲ ଅଛି ସଉ ସୁଖମୟ ଆନନ୍ଦିତ୍ ତା ଚାଲିଛି ଆ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି ତା
ହଁ ଆଜ୍ଞା ଆମ ଘରେ ସମସ୍ତେ ନିଜ କର୍ମ ବେସ୍ତ ରେ ଥାନ୍ତି କେତେବେଳେ। ଯଦି କର୍ମରୁ ମୁକ୍ତି ପାଇଲେ ଟିକେ ଏମିତି ମାନେ ବସିି ମାନେ କୁହକି ବସିକି ଅନ୍ୟ କିଛି କାମରେ ଲାଗୁନ୍ତି ଆଉ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା ଆଉ ଆପଣ ମୋର ତ! ନିତ୍ୟକ୍ରମ ସାରି ଜଳପାନ ହେଲା ମାନେ ଭୋଜନ ସରିଗଲାଣି। ଆଉ ଆପଣଙ୍କ ଭୋଜନ କଲେଣି।
ହଁ ମୁଁ ବର୍ତ୍ତମାନ କଣ କି ଜଳଖିଆ ଖାଇ ଦେଇେଇକି ମାନେ ଆସିଛି ତ ବାହାରେ ଟିକେ ସମୟ ବୁଲୁଛି। ଯିଏ ଘରେ ମତେ ଭଲ ଲାଗେନି ତ ବାହାରେ ଆସିକି ଟିକେ ଏମିତି ମାନେ କଣ କି ବଲା ବଲି କଲେ ଯେତେଳେ କଣ କି ଟିକେ ମତେଯେତେବେଳେ ସତେଜ ଲାଗିବ ତାପରେ ଘରକୁ ପଳେଇବି।
ଆଜ୍ଞା ଆଜ୍ଞାରେ ତ ବହୁତ ଭଲ କଥା କାହିଁକି ନା ଚଲାଚଲି କରିଲେ ଦେହ ବି ସୁସ୍ଥତା, ତ ରହେ ଚାଲିବା ତ ନିହାତି ଦରକାର ଆଜ୍ଞା। ଆଉ ଆଗକୁ ରଥ ଯାତ୍ରା? ଆଜ୍ଞା ଆଜ୍ଞା। ଶରୀର ସୁସ୍ଥତା ରଖିବା।
ଶରୀର ସୁସ୍ଥତା ରଖିବା ତ ନିହାତି ଦରକାର। ଆଗକୁ ରଥଯାତ୍ରା ଆସିବାକୁ ଯାଉଛି। ଆପଣ ମାନେ କଣ ଭାବିଛନ୍ତି ରଥଯାତ୍ରା ଉପଲବ୍ଧେ କଣ ଯିବା
ରଥଯାତ୍ରା ତ। ଭାଇ ଆମ ଓଡ଼ିଶାର ସମସ୍ତ ଓଡ଼ିଆଙ୍କ ଅତି ପ୍ରିୟ ପର୍ବ ଯେହେତୁ ଶ୍ରୀ ମହାପଭୁ ଜଗନ୍ନାଥଙ୍କର। ମା ଆଉ କନ୍ କି ତାଙ୍କର ମାଉସୀ ଘରକୁ ଯିବା ସମୟ ସେଟା କଉ ଯାତାୟାତ ନୁହଁ ଏହା ହଉଛି ଆମ ଓଡ଼ିଶା ମାନଙ୍କର ଏ ମନଖୁସି ଏବଂ ଆନନ୍ଦ ମଉଜର ପର୍ବ ସମସସ୍ତେ ଆକୁ ମଉ ଜ ସହିତ ଭକ୍ତିର ସହିତ ଏବଂ ଅତି ଶ୍ରଦ୍ଧାର ସହିତ ମନ ଖୁସିରେ ପାଳନ କରନ୍ତି। ଆବାଳ ବୃଦ୍ଧ, ବନିତା, ବାଳକ, ବାଳିକା, ମାନେ କହନ୍ତି। ବଡ଼ ବଡ଼ ବଡ଼ ପଦବୀରେ ଥିବା ଅଫିସର ହୁହନ୍ତୁ ଛୋଟ ଛୋଟ ପଦବୀରେ ଥିବା ଶ୍ରମିକ ମୂଲ୍ୟ ଯେତେ ଟିକେ ସମସ୍ତେ ମାନେ ସମସ୍ତେ କୁହନ୍ତି ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ମହାପ୍ରଭୁ। ଜଗନ୍ନାଥ ଆମର ଆମର ପ୍ରାଣ ଆମର ଦେବତା। ମାନେ ସମସ୍ତଙ୍କ ମନରେ ଗୋଟେ ଅପୂର୍ବ ଶ୍ରଦ୍ଧାର ଲହରୀ ଖେଳି ଉଠେ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆପଣଙ୍କ କଥା ମୋତେ ଶୁଣି ବହୁତ ଭଲ ଲାଗିଲା ମାନେ ଆନନ୍ଦିତ ମିଳିଲା। ଆଉ ବହୁତ ଖୁସି ବି ମାନେ ଗର୍ବ ବି ନିଜକୁ ଅନୁଭବ ଲାଗେ, ଯେ ଆମେ- ଗ୍ରାମ ବାସୀରେ ରହୁ, ଆମେ ତ ବର୍ତ୍ତମାନ ଗ୍ରାମ ଅଞ୍ଚଳରେ ରହୁ। ଆପଣ?
ଭାଇ ମୁଁ ବି ସେ ଗ୍ରାମବାଳିଆ ଗ୍ରାମ ଅଞ୍ଚଳର ପିଲା ଗ୍ରାମର ମାଟି ପାଣି ପବନରେ କଣ କି ରହିକି ଛୋଟରୁୁ ବଡ ହେଇଛି ଆଉ ସେଇ ମାଟିର ସୁଗନ୍ଧରେ ମାନେ କଣ କି ନିଜ ମୋ ଦେହ ମାନେ କଣ କି ମାନେ କଣ କି ଅତି ମହକି ମାନେ କଣ କି ଅତ୍ୟନ୍ତ ଆନନ୍ଦ ଦିଏ ଏବଂ ସେଇ ଉ ମାଟିରେ ଉତ୍ପାଦିତ ଗଛର ଆମ୍ବ ପଣସ ପିଜୁଳି ଏସବୁ ଖାଇକିନି ଉ ନେଇ ମଧୁରତାର ସ୍ୱାଦ ମଧ୍ୟ ମୁଁ ଚାଖେ ତ ମତେ ଆମ ଗ୍ରାମ ପରିବେଶ ବହୁତ ସନ୍ତୁଷ୍ଟି ଦିଏ
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଅଞ୍ଚଳରେ ପାଗଭଳି କିଭଳି ଅଛି
ହଁ ଭାଇ ଲଗାତାର ତିନି ଚାରି ଦିନ ହବ କଣ କି ଅଳ୍ପ ଖରା ମାନେ ଅଳ୍ପ ମାନେ ବହୁତ କମ ଖରା ହଉଥିଲା ଆଉ ମେଘୁଆ ପାାଗ ହଉଥିଲା କିନ୍ତୁ ଆଜି ହଠାତ୍ ଟିକେ ଖରା ଲାଗିଛି ଆଉ ମେଘ ପାଖ ଟିକେ କମି ଯାଇଛି
ଆଜ୍ଞା ଆଜ୍ଞା ନିହାତି ଭାବରେ ଆମ ଅଞ୍ଚଳରେ ମଧ୍ୟ ବର୍ଷା ଖରା ପରିବର୍ତନ ସମୟ ପରିବର୍ତ୍ତନେ ଚାଲି ରହିଥିଲା କିନ୍ତୁ ବର୍ତ୍ତମାନ ସମୟରେ ଖରା ରହିଛି ଆଉ ହଠାତ୍ ପରିବର୍ତ୍ତନ ହୋଇଯାଏ ପରିବର୍ତ୍ତନତ ତ ଚାଲି ରହିଛି ପୁଣି ବର୍ଷା ପଳି ଆସିଲା ଏମତି ତ ଚାଲି ରହିଛି
ଠିକ କଥା ଭାଇ ଏଇ ପରିବର୍ତ୍ତନ ରୂପାନ୍ତରେ ରୂପାନ୍ତରୀକରଣ ହିଁ ଆମ ପରିବେଶର ଭାରସାମ୍ୟକୁ ସୁରକ୍ଷା ଦିଏ ଭାଇ
ପ ଆଜ୍ଞା ଆଜ୍ଞା ନିହାତି
ହଁ
ତାପରେ ଏଟା ତ ନିରାଟ ସଫ୍ ଆଉ ଏମତି କିଛି ଆଗାମୀ ଦିନରେ କେମିତି ସଫ ଫଳ କରିବୁ ଲାର ଦୃଢ ମାନ ରଖି ଆପଣ ପଢାପଢି କରନ୍ତି?
ହଁ ହଁ ମୁଁ ବି ପଢାପଢି କରେ ଭାଇ ମାନେ କଣ କି ଆମର ଛାତ୍ର ଜୀବନ ତ ଭାଇ କଣ କି ଯେତିକି ସମୟ ପର୍ଯ୍ୟନ୍ତ ଆମେ କଣ କି ସ୍କୁଲ କଲେଜର ମାନେ କଣ କି ଅବଧିରେ ଆମେ କଣ କି ବାନ୍ଧି ହୋଇ କି ଥାଉ ସେଇ ସମୟରେ ଆମର ପଢାପଢି କରିବା ନିହାତି ଜରୁରୀ ଥାଏ ତା ପରବର୍ତ୍ତୀ ସମୟରେ ଏତିକି ସବୁ ସର କାରୀ ପ୍ରତିଯୋଗିତାମୂଳକ ପରୀକ୍ଷା ହୁଏ ସେଥିପାଇଁ ତ ପଢାପଢି ହୁଏ। ତାପରେ ଏମିତି ଭାଇ କଣ କି ମାନେ ଆମ ଶିକ୍ଷାର କୌଣସି ଲି ସୀମିତତା ନାହିଁ ତା ଅସୀମ ମାନେ ଆମେ କଣ କି ଜନ୍ମରୁ ମୃତ୍ୟୁ ଯାଏ ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ କୌଣସି ନହେଲେ କୌଣସି ପରିସ୍ଥିତିରେ କିଛି ନହେଲେ କିଛି ଶିକ୍ଷା ହାସଲ କରିବାକୁ ପଡେ ଏବଂ ଯାହା ଶିକ୍ଷା ଆମେ ହାସଲ କରୁ ତାହେନେ ଜୀବନ ଯଦି ଆମେ ସଠିକ୍ କାମରେ ବିନିଯୋଗ କରିପାରିବୁ ତେବେ ଆମ ଜୀବନଟା ସାର୍ଥକ ହୋଇଥାଏ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଏଇଟା ତ ନିରାଟ ସତ୍ୟ ଆଉ ଚେଷ୍ଟା ତ ଜାରି ରଖି ଇବା ଦରକାର। କାହିଁକି ନା
ହଁ
ଶିକ୍ଷା ଗୋଟେ ଏମିତିକା ମାନେ ଜିନିଷ ଯେତେ ପଢିଲେ ମଧ୍ୟ ସେ ସେ ପାଠ କେବେ ସମା ତ ନାହିଁ ତାର କୌଣସି ସୀମା ନାହିଁ ତ ପଢିବାକୁ ତ ପଡେ ଆମେ ଯେତେ ପଢିବା ସେତେ ଆମର ଦକ୍ଷତା ବୃଦ୍ଧି ହୋଇ ହୋଇ ଯିବ ତ ଚେଷ୍ଟା ତ ଜାରି ରହିବା ଦରକାର। ଆଉ ନିତିଦିନିଆ କାମ ଭଳି ପାଠ ମଧ୍ୟ ପଢିବାକୁ ତ ପଡୁଛି ଏଇ ସ ଖାଳୁ କିଛି ସମୟ ସନ୍ଧ୍ୟାରେ କିଛି ସମୟ ରାତିରେ କିଛି ସମୟ ଏମିତି ତ କିଛି କିଛି ସମୟ ଦେବାକୁ ପଡେ ପଢିବା ପାଇଁ ଆଉ ଚେଷ୍ଟା ତ ଜାରି ରହିଛି ଏମି ନିମତି ସରକାରୀ ସରକାରୀ ବୃଦ୍ଧି ପାଇଁ ଆଉ। କର୍ମ ତ କରିବାକୁ ପଡେ ଭାଇ ଆଉ ଆପଣ?
କର୍ମ ଆମ ଜୀବନର ସବୁଠୁ ବଡ ଲକ୍ଷ୍ୟ ଯଦି କର୍ମରୁ ଆମେ କଣ କି ଅବହେଳିତ ହେଇଯିବା‌। କିମ୍ବା ଅଳସୁଆମୀ କରି କର୍ମକୁ ଆଡେଇବା ତେବେ କହିଆକୁ ଗଲେ କଣ କି କର୍ମରୁ ଯୋଉ। ଆମକୁ ସୁବିଧା ସୁଯୋଗ ଏବଂ କହିଆକୁ ଗଲେ କଣ କି। ଉପଭୋଗ ମିଳିବା କଥା କର୍ମ କରିସାରିଲା ପ ରେ ସେସବୁ ଆମକୁ ମିଳିବ ନାହିଁ ଯାହା ଫଳରେ ଆମେ କଣ କି ଭବିଷ୍ୟତରେ ହଉ କିମ୍ବା ବର୍ତ୍ତମାନ ସମୟରେ ହଉ। ଅନେକ ବାଧାବିଘ୍ନ ବାଧାବିଘ୍ନ ର ସମ୍ମୁଖୀନ ହେବା ତେଣୁ ମଣିଷ ଯେତେ ବି। ମାନେ କଣ କି ଯାହା ହଉ ପଛେ ନିଜର କର୍ମ ପ୍ରତି ସବୁବେଳେ ନିଷ୍ଠା। ଏବଂ କଣ କି ତତ୍ପର ରହିବା ନିହାତି ଆବଶ୍ୟକ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆଉ। ଆଉ ଗୋଟେ ଜିନିଷ ଯାହାକି। ଏଁ ପିଲାଦିନେ ମାନେ ଛୋଟବେଳର କଥା ମନେପଡେ ଯେ। ଆମେ ଯେହେତୁ ଗ୍ରାମବାସୀରେ ରହୁ ଗ୍ରାମ ଅ ଅଞ୍ଚଳରେ ରହୁ ତ ପାହାଡ ବନଲତା ସେଇ ଝରଣା ସେଇ। ହଲକା ହଲକା ପବନ। ଆଉ ପାହାଡ ରେ ସଖାଳୁ ଉଠି ଏ ନିତ୍ୟକ୍ରମ କରିବା ପାଇଁ। ଘରେ ନୁହଁ ମାନେ ଝରଣାରେ ହଉ କି ନଦୀ ନାଳରେ ଗାଧେଇବା ସେ ପାହାଡ। ଚଢିକି ଉପରକୁ ଯିବା ବଣଭୋଜି କରିବା ସାଙ୍ଗସାଥି ମେଳ ସେଇ ଯୋଉ ସମୟ ଟା ଥିଲା। ବର୍ତ୍ତମାନ ବହୁ ପରିମାଣରେ ବୃଦ୍ଧି ପାଇକି ମାନେ ପରିବ ତନ ସମୟ ସୀମ ହିନା ହୋଇଯାଇଛି ଆଉ ସେଇ ସମୟକୁ ମାନେ। ଖୋଯିବାକୁ ପଡୁଛି କିନ୍ତୁ ଉ ପୂର୍ବ ଦିନରେ ମାନେ। ସେଇ ସମୟ ଟା ବହୁଳ ମାତ୍ରାରେ ଥିଲା ଆଉ ସୁଯୋଗ ମାନେ। ବର୍ତ୍ତମାନ ସମୟରେ ତ ମାନେ। ଖୋଜିବାକୁ ପଡେ ଆଉ ମିଳୁନାହିଁ ଆପଣଙ୍କର କଣ ମତ ଅଛି ମତେ। ମତେ ତ ବହୁତ ଆନନ୍ଦିତ ମିଳିୁଥାଏ ଆଉ ବହୁତ ମାନେ ମନେ
ଭାଇ ଆପଣ ଗୋଟେ ବହୁତ। ଭଲ ଆପଣ ମୋ ମନ କଥା ଭାଇ କହିଦେଲେ ମାନେ କଣ କି। ମୋର ବି ମନେ ଅଛି ବର୍ତ୍ତମାନ ସମୟରେ ଭାଇ ଆମେ କଣ କି। ନିଜର ନିତ୍ୟ କରର୍ମ ସାରିବାକୁ ହେଲେ କଣ କି। ନି ମାନେ କଣ କି ବାଥରୁମ ନହେଲେ ତ କହିବା ଗଲେ କଣ କି ମାନେ କଣ କି ଯେ ସବୁ ନିଜ ଘରେ କିଛି କିଛି। ମାନେ ପର୍ସନାଲ ଗାଧେଇବା ପାଇଁ ଏବଂ କହିବା ଗଲେ କଣ କି ମାନେ ନିତ୍ୟକର୍ମ ସାରିବା ପାଇଁ କଣ କି ନିଜର ଗୋଟେ ଘର କରିଦେଇଛୁ କିନ୍ତ। ତୁ ଭାଇ। ଘରେ କଣ କି ପାଣି ଟାଙ୍କିରୁୁ ଆସିଲା ଆଉ ସେଇ ଟାଙ୍କି ପାଣି ବାଲ୍ଟିରେ ବୁଡେଇକି ସେଇ ମଗ। ପାଣି ଆମେ ବ୍ୟବହାର କଲୁ କିନ୍ତୁ କଣ କି କଥାରେ ଅଛି। ନିଜ ଶରୀରର ମାନେ କଣ କି ପଞ୍ଚ ଇନ୍ଦ୍ରିୟକୁ ଯଦି କହିବା ଗଲେ ଶକ୍ତ ଆଉ କଣ କି। ମାନେ କଁ କି ଗତିଶୀଳ କରିବାର ଅଛି ତେବେ କଁ କି ନଦୀଉ ଝରଣା ପାଣିରେ ଗାଧନ୍ତୁ କାହିଁକି ନା ସେଇଟା କଁ କି। ଅଷ୍ଟାଙ୍ଗ ଶରୀର ଯେତେବେଳେ କଁ କି ପଡ଼ିବ। ତାହା କଣ କି ଆମ ଦେହର ସବୁ ଅଙ୍ଗକୁ ସତେଜ କରିଦବ ହେଲେ ବର୍ତ୍ତମାନ ଭାଇ। କେବଳ ଆମେ ମେ ମ ବାଲ୍ଟି ଆଉ ମଗ ରେ ଗାଧେଇବା ଶିଖିଛୁ ପୁଣି ଯେହେତୁ ଏତେ କାମ। ନଦୀକୁ ଯାଇକି କିଏ ଗାଧାନ୍ତି ତ କହିବାକୁ ଗଲେ ମାନେ କଁ କି ନଦୀ ପାଣି ଆଉ ଝରଣା ପାଣି ବ୍ୟବହାର କରିବା ଲୋକମାନେ। ମାନେ ମାତ୍ରାଧିକ ପରିମାଣରେ ଭୁଲି ଗଲେଣି କିନ୍ତୁ ସେଇ ପାଣିର ଗାଧେଇବାରେ ଯୋଉ। ସତେଜ ଆଉ କହିବାକୁ ଗଲେ କଁ ଆନନ୍ଦ ଥାଏ ନା। ସେଇ ଆନନ୍ଦ ଭାଇ ବର୍ତ୍ତମାନର ମାନେ କଁ କି। ସେ ବା ବାଲ୍ଟି ଆଉ ମଗ ରେ ଗାଧେଇବାର ନାହିଁ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆଉ ସେଇଟା ତ ବହୁତ ମା ନେ ମନେ ପଡ଼ୁଛି ଆଉ ସେଇ ସମୟକୁ ଯିବା ପାଇଁ ତ ବହୁତ ମାନେ ଇଚ୍ଛା ପ୍ର କାଶ ହୁଏ କିନ୍ତୁ ସମୟ ପରିବର୍ତ୍ତେ ବହୁ ମାତ୍ରାରେ ମାନେ। ପରିବର୍ତ୍ତନ ଆସି ଯାଇଛି ଆଉ ଦେଖନ୍ତୁ ମାନେ କେମିତି ସାଙ୍ଗସାଥି ମେଳ ଯଉଁଭଳି ପୂର୍ବ ଦିନ ଥିଲା ପାଖାପାଖି ଅଞ୍ଚଳରେ ରହୁଥିଲେ ବାସବାସି କରୁଥିଲେ ଆସିବା ଯିବା କଥାବାର୍ତ୍ତା ହବା କିନ୍ତୁ ବର୍ତ୍ତମାନ ସମୟରେ କଣ ନା ପଢ଼ାପଢି ନିଜର ରହୁଛି ପୁଣି ଏ କି ସହରାଞ୍ଚଳକୁ ଚାଲି ଯାଆନ୍ତି କି ଗ୍ରାମରେ ରହିଥାନ୍ତି ତ ଅଲଗା ଅଲଗା ମାନେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅ ସ୍ଥାନ ଦେଇ ପଢାପଢି କରି ଅଞ୍ଚଳକୁ ପରିବର୍ତ୍ତନ କରି ଚାଲି ଯାଆନ୍ତି ତ ସେ ସାଙ୍ଗସାଥି ଏଥି ମେଳ ପୁଣି ଏକାଠି ହେବା ପାଇଁ ବହୁତ ମାନେ ଇଚ୍ଛା ପ୍ରକାଶ ହୁଏ କିନ୍ତୁ ହୁଏ ନାହିଁ
ନାଇଁ ମାନେ କଣ କି କଥା କଣ କି ଭାଇ ଆଜିକାଲି କଣ କି ସମସ୍ତଙ୍କ ପାଖରେ ଗୋଟେ ଗୋଟେ ନିଜର ସ୍ମାର୍ଟ ଫୋନ ରହିଗଲାଣି। ଆଉ ଯେତେବେଳେ ବି କଉ ସାଙ୍ଗସହିତ କୁକି କଥା ହେବାକୁ ଇଚ୍ଛା ତାକୁ କଲ୍ ଲଗେଇ ଦିଅନ୍ତି। ଆଉ ସେ ଯେତେ ଦୂରରେ ଥାଏ ପଛନ୍ଦ କି ଆମ ସହ କଥା ହେଇଯାଏ କିନ୍ତୁ ଭାଇ କହ କି ଦୂର ଦୂରାନ୍ତରେ ସାଙ୍ଗମାନାନଙ୍କ ସତ କଣ କି ଭିଡିଓ କଲ୍ ଆଉ ଅଡିଓ କଲ ରେ କଥା ହେବାରେ ସେ ଖୁସି କଉଠି ସାମ୍ନାରେ ସାଙ୍ଗସାଥି ମିଳିମଶିକି ଜିବୁ ପରସ୍ପରକୁ ନିଜ ମନ କଥା ଦିନଚର୍ଯ୍ୟ୍ୟା ବିଭିନ୍ନ ପ୍ରକାର କଣ କି ଛୋଟ ମୋଟ କଣ କି କିଛି କହିବାକୁ ଗଲେ କଣ କି ଶିକ୍ଷା ମାନେ କଣ କି କହିବାରେ ଯୋଉ ଖୁସି ଥାଏ ସେଇଟା କଣ କି ହ୍ୱାଟସପ୍ ଚାଟ୍ ଫୋନେ କହିବା ଗଲେ ଫୋନ ଭିଡିଓ କଲ ରେ ଭାଇ ସେ ଖୁସି ମିଳିବନି କିନ୍ତୁ ଆମେ ଯେତିକି ଆଧୁନିକ ଆଡେ ଗତି କରି କରି ଯାଉଛୁ ସେତିକି ନିଜର ପ୍ରାଚୀନ ପ୍ରାଚୀନ ସମୟରେ ଥିବା କାରୁକାର୍ଯ୍ୟକୁୁ ଭୂଲି ବୁଝ ଯାଉଛୁ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆଉ ବହୁତ ମାନେ ଆନନ୍ଦିତ ତ ଲାଗେ ସେଇ ସମୟ ଟା ମନେ ପଡ଼ିଲେ ଆଉ ସେ ସମୟକୁ ଖୋଜୁ ମଧ୍ୟ କିନ୍ତୁ ପାଇବା ତ କଷ୍ଟ ବର୍ତ ବର୍ତ୍ତମାନ ସମୟରେ
ବର୍ତ୍ତମାନ ଭାଇ କଣ କି ଆମକୁ ସମସ୍ତ ପ୍ରକାର ସୁବିଧା ମିଳିଗଲା ମାନେ କଣ କି କି କୌଣସି ପ୍ରଶ୍ନର ଉତ୍ତର କଣ କି ମାନେ କଣ କି ସମାଧାନ କରିବାକୁ ହେଲେ ଏ ଆଇ ଅଛି। ସାଙ୍ଗ କି ସାଥିୀ ମାନଙ୍କ ସହିତ କାହା ସହିତ କଥା ହେବାର ଅଛି ତ କହିବାକୁ ଗଲେ ଫୋନ ଆଉ ଭିଡିଓ ଫୋନ ଅଛି। ଫୋନରେ କଣ କି ହ୍ୱାଟସପ୍ ଅଛି ନିଜର ଫୋନ ଡାୟଲ ଅଛି କଲ୍ କରିଦେଇ କଥା ହେଇପାରିବୁ ତାପରେ କିଛି ବି କାମ ହେଲା ମେସେଜ କରିବାର ଥିଲା ମେସେଜ୍ ବକ୍ସ ଅଛି। ତ ଏସବୁ ଥାଏକ କି କୌଣସି ସାଙ୍ଗ ପରସ୍ପର ସହ ବିଶେଷ ଦେଖାଇବାକୁ ଇଚ୍ଛା କରନ୍ତିୁନି ଯାହା ବି କଥାବ ଫୋନ ରେ କଥା ହବୁ ସେତିକି ଜରୁରୀ ପଡିଲେ ହିଁ ପରସ୍ପର ସ ସହ ଦେଖା ହୁଅନ୍ତି।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆଉ ସେଇ ସମୟଟା ବର୍ତ୍ତମାନ ବହୁତ ପରିମାଣରେ ପରିବର୍ତ୍ତନ ହୋଇଯାଇଛି ମିଳୁନାହିଁ ଆଉ ଯାହା ହଉ ଆପଣଙ୍କ ସହିତ କଥା ହେଲି ମାନେ ବହୁତ ଖୁସି ଲାଗିଲା ଆପଣ ବହୁତ ଭଲ ଭାବରେ ବୋ ଢଙ୍ଗରେ ମାନେ କଥାବାର୍ତ୍ତା ହେଲେ ମତେ ବହୁତ ଖୁସି ଲାଗିଲା। ବହୁତ ଖୁସି ଲାଗିଲା ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା
ହଁ ଭାଇ ଠିକ ହଉ ଭାଇ ବର୍ତ୍ତମାନ ରଖୁଛି ଆଉ।
ଆଜ୍ଞା ଆଜ୍ଞା ଆପଣଙ୍କ ଦିନ ସୁଖମୟ।